ହ୍ୟାଲୋ। ହୁଁ।
ହଁ କଣ କରୁଚୁ?
ହେଇ ମୁଁ ବୁଲୁଚି। ତୁ କଣ କରୁଚୁ?
ଏଇ ମୁଁ ବି ବୁଲୁଚି। ଟିକେ ନଟର ପଟର ହସ୍ ତ ଖାଇସାରିଲି ତ ଏବେ। ହଁ ଏବେ ଖାଇକି ଉଠିଲି। ଏଇ ଖାଇଲି ଅ ରୁ ରୁଟି ଆଉ ରୁଟି ଆଳୁ ବିନ୍ସ ଆଳୁ ଭଜା। ଆଉ ଏଇଗୁଡା ସବୁ ଖାଇଲି କ୍ଷୀର କ୍ଷୀରରେ ଚିନି ପକେଇକି
ଭଲ ଆଉ। ଆମର ଓଡିଆ ମାନେ ମାନେ କ୍ଷୀର ଆମର କମ୍ପଲସରୀ ନା?
ହଁ କ୍ଷୀର ଟା ଆମର ସବୁବେଳେ କ୍ଷୀର କ୍ଷୀରରୁ ଦହି ଦହି ଛେନା ତାର ଦ କି ଘିଅ ସବୁ।
ହୁଁ ମୁଁ ହେଇତ ପଖାଳ
କଣ କହିଲୁ?
ମୋର ମୋର ପଖାଳ ନାଇ ହବନି ମୁଁ ପଖାଳ ଖାଇଲି।
ଓହୋ ରାତିରେ ବି ପଖାଳ ଖାଇଲୁ?
ହଁ ମୋ ଦେହରେ ସଦାବେଳେ ପଖାଳଯାଏ। ମୁଁ ସକାଳେ ଖାଏ ଗାଦୁଆଳେ ଖାଏ ରାତିରେ ଖାଏ ତିନି ଟାଇମ୍ ପକାଳ ଖାଇଦିଏ।
ହଁ ପଖାଳ ଟା ବି ଦେହ ପାଇଁ ବହୁତ ଭଲ।
ହୁଁ ଆଉ ଦୁର୍ଗା ପୂଜା କାଳୀ ପୂଜାରେ କୁଆେ ବୁଲିବାକୁ ପ୍ଲାନିଂ କଣ? ହଁ ଘରେ ସବୁ ଭଲ।
ଆଉ କଣ କହିଲୁ ହଁ ହଁ ଆମ ଘରେ ତ ସବୁ ଭଲ।
ଆଉ ଏଇଖିଣି ତମ ଭାଇ କୋଉଠି ଅଛନ୍ତି?
ଭାଇ ଏଇସୁଅ ବାହାରେ ଅଛି।
ଓହୋ। ଆଉ ମୁଁ କହୁଁଥିଲି ଦୁର୍ଗା ପୂଜା କାଳୀ ପୂଜା କୁଆଟେ ପ୍ଲାନିଂ ଅଛି ନା ବୁଲିବାକୁ?
ଦୁର୍ଗା ପୂଜା ଦେଖିବା ଆମେ ଯିବା ଟିକେ କୁଡେ ଗୋଟେ ମୁଁ ତତେ କଲ କରିବି ଆମେ ମିଶିକି କୁଆଟେ ଗଟେ ଯିବା ବୁଲିବା ପାଇଁ ହେଲା।
ହଁ ହଁ ହଁ ନିଶ୍ଚିତ ଭାବରେ ଆମେ ଯିବା। ତୁ କହି ଦଉଚୁ ହେଲେ ତୁ ଆସିବୁନୁ।
ନା ନା ନା ନା ନିଶ୍ଚିନ୍ତ ଯିବା ଆମେ ଦି ଜଣ ଯାକ ମିଶିକି ଗୋଟେ କୁଆଡେ ଗୋଟେ ଭଲ ଯୋଉଠି ଯୋଉଠି ସବୁଠା ଭଲ ସେ ଭଲ ହୁଏ ଦୁର୍ଗା ପୂଜା ଯୋଉ ଠି ସବୁଠାରୁ ଭଲ ହୁଏ। ଆଉ କାଳୀ ପୂଜା ଯୋଉଠି ସବୁଠାରୁ ଭଲ ହୁଏ। ଆମେ ସେଇ ସେଇ ଜାଗାକୁ ଏଥର ଯିବା ବୁଲିବା ପାଇଁ। ବୁଲିବା, ବହୁତ ଜିନିଷ ନେଇକି ଆସିବା।
କିଣା କିଣି କରିବା ବହୁତ ଜିନଷ।
ହଁ ବହୁତ ଜିନିଷ କିଣା କିିଣି କରିକି ନେଇକି ଆସିବା। ବାହାରୁ ସବୁ ଜିନିଷ କିଣିବା ପାଇଁ ଭାରି ଭଲ ଲାଗେ।
ହଁ।
ହଁ।
ଆଉ ଯୋଉ ମୁଁ କହିଥିଲି କଣ କହିଲୁ। ଆ ଯୋଉ ଏଠିକି ନୁହେ ନା ଯୋଉ ଦୁର୍ଗା ପୂଜା ଯୋଉଠି ଭଲ ହଏ ତମ ସେପଟେ ବଜାରରେ କହୁଥିଲୁ।
ହ, ହଁ ଆମର ଏଠି ବଢିଆ ହଁ। ଆମର ଏଠି ବଢିଆ ହୁଏ। ଆମର ଏଠି ବଢିଆ ହୁଏ। ଆମର ମେଲୋଡି ତ ମେଲୋଡି ପୁରା ତିନିଟା ତିନି ରାତି ମେଲୋଡି ହୁଏ। ଆଉ ଦୁର୍ଗା ପୂଜା ତ ବୋହୁତ ହଁ ବହୁତ ଭଲ ହୁଏ। ରୁର୍ଗା ପୂଜା ଆମର ପୁରା ଆ ସଜା ସଜି ପୁରା ବଢିଆ କରନ୍ତି। ପୁରା ବାହାରୁ ଲୋକ ଆସନ୍ତି ସଜା ସଜେଇବା ପାଇଁ ପୁରା ଆମ ବଜାର ଟା ଯାକ ସବୁ ଯାକ ସଜା ହୁଏ।
ପୁରା ତ ବଢିଆ ଫାଷ୍ଟୁ ରୁ ପୁରା ଲାଷ୍ଟ ଯାଏ।
ହଁ ବଜ ଫାଷ୍ଟ ରୁ ଲାଷ୍ଟ ଯାଏ ପୁରା ସଜା ହେଇଥିବ ଯଉଟା ମାନେ ନୂଆ ନୂଆ ବାହାରୁ ଥିବ ଯଉ ଡେକୋରେସନ କି ଯାହାବି ସଜାସଜି ସେଇ ସବୁ ସେଇବା ସବୁ ବଜାର ସଜା ହେଇଥିବ ପୁରା ଲାଗୁଥିବ ଯେମିତି ମାନେ ବହୁତ୍ ଗୋଟେ ଅଲଗା କୁଆଡେ ପଳେଇ ଆସିଲା ଭଳିଆ ଲାଗୁଥିବ ଏତେ ଖୁସି ଲାଗୁଥିବ ଏ ଦୁର୍ଗାପୂଜା କାଳୀପୂଜାଟା ଭାରି ଭଲ ଲାଗେ।
ହୁଁ ମୁଁ କହୁଥିଲି ତୁ ପହଁରା ବାନ୍ଧି ସିଖିଚୁ?
ପହଁରା ହଁ ପହଁରା ମୁଁ ତ ବାନ୍ଧି ଶିଖିଚି, ତୁ କଇଁଞ୍ଚି କାଢି ଶିଖିଚୁନା?
ଆଜି ତୁ ବିଶ୍ଵାସ କରିବୁନି ଆଜି ମୁଁ ଆମ ନଡିଆ ଗଛ ସବୁ ଆମର ବାଡି ପଛପେ ଦଶଟା ଖଣ୍ଡେ ନଡିଆ ଗଛ ଅଛି ସେ ନଡିଆ ଗଛରେ ଆଜି ସବୁ ନଡିଆ ପରା ହେଲା ସେ ଭାଉଙ୍ଗା କୁ ମୁଁ କହିନି ଭାଇ ଭାଇ ଭାଇ ବାହୁଙ୍ଗା ଗୁଡା ଅଛି ଛେଇଦିଅ ବାହୁଙ୍ଗା ଗୁଡା ସେ ଛେଇଦେଲେ ସବୁ କଇଁଞ୍ଚି କାଢିଲି କଇଁଞ୍ଚି କାଢ଼ିକି ପହଁରା ବାନ୍ଧିଲି ପହଁରା ବାନ୍ଧିକି ସବୁ ଦଉଡି ଆଣିକି ପ୍ଲାଷ୍ ଷ୍ଟିକ ର ଦୌଉଡ଼ି
ହେପ୍ରଭୁ ତୁ ଏତେ ଜଲଦି ଜଲଦି କେମିତି କରିଦେଲୁ ପହଁରା ତ ଗୋଟେ ଦିନରେ ହେଇ ପାରିବନି।
ଚାରିଟା ପହଁରା ମୁଁ ଆଜି କରିଚି।
ନା ଶୁଣୁ ତୁ ସେଇଟାକୁ ଭୁଲ ପ୍ରକ୍ରିୟାରେ କରିଚୁ। ତ ଠିକ୍ ପ୍ରୋଗେସ ସେମିଯି ତୁ ତୁ ତୁ ତୁ ସେମିତି ଯଉ ପ୍ରକ୍ରିୟା ରେ କରିଚୁ ଜଲଦି ଭାଙ୍ଗି ଯିବ ମୁଁ କହୁଚି ଶୁଣ ମାନେ ତାକୁ ଓ ମାନେ ଯେତବେଳେ ତୋର ନଡିଆ ବାହୁଙ୍ଗା ଯେତବେଳେ ଛିିଆ ହବ ତାକୁ କଁ କରିଵୁ ନା? ପୁରା କାଟିଦବୁ କାଟି ଦେଇକି ତାକୁ ପୁରା ଉଞ୍ଛି ଦବୁ ମାନେ ସେ ଉ ମାନେ ପନିକିରେ ସେ କଞ୍ଚି ଗୁଡା ସବୁ ବାହାର କରିଦବୁ ଅଲଗା କରିଦବୁ କଞ୍ଚି ଗୁଡା ଅଲଗା କରିଦବୁ ଆ ହୁଁ ତାକୁ ତାପରେ ଶୁଖେଇଦବୁ କିଛି ଦିନ ହେଲା ତାପରେ ଶୁ ଶୁଖେଇଦବୁ ସେଥିରେ ପୁରା ଶୁଖିଗଲା ପରେ ତାପ ସେ ସେ ପୁରା ବହୁତ ମାନେ ଟାଣ ହେଇଯିବ ହେଲା ତାପରେ ତା କୋଉ କଣ କରିବୁ ନା ପୁରା ପୁରା ଗୋଲ କରିକି ବାନ୍ଧି ଦବୁ ଗୋଟେ ଭଲ ବାଣୀରେ ବାନ୍ଧି ଦେଇ ସାରିଲା ପରେ ତା ପଛ ପଟୁ ବୁଲେଇ ଦେଇକି ତା ପଛ ପଟୁ ଗୋଟେ ଖିଲ ମାନେ ବ ଯେମିତି ବାଉଁଶ ଟାଇପ ର କି ଛୋଟ ଛୋଟ ଟେ ଖିଲ ଟେ ବାଡେଇ ଦବୁ ଯାହା ଫଳରେ ପଅନ୍ତ ପହଁରା ର ମାନେ କଁ କହନି ଯୋଉ ତାର କଞ୍ଚି ଗୁଡା ସବୁ ଖେଳେଇ ମେଳେଇ ହେଇଯିବନି କି ମାନେ ବା ବାହାରି ଯିବନି ହେଲା ସେ ବହୁତ ଦିନି ଯାଏ ଯିବ ଯେତେ ପହଁ ରିଲେ ବି ଭାଙ୍ଗିବନି ହଁ।
ହୁଁ। ଆଉ ଯୁ ଇଏ କରୁଥିଲି ଆମ ଦିଦି ମୁଁ ପହଁରା କରୁଚି କି ଆମ ଦିଦି ମୋ ନାନୀ ଗୋଟା କରୁଥିଲେ ସିଏ ସେ ନଡିଆ ଏଥିରେ ଆମେ ତ ପହଁରା କରୁଚ ସେ ପତ୍ରକୁ ବି ଫୋପାଡେ ନା ପତ୍ରରେ ସବୁ ଚଟ କରିଦବ ବଡ ବଡ ଚଟ ଆଉ ହଁ ଆଉ ବାଉଁଶରେ ବାଉଁଶ କୁ ସବୁ କାଟିକି ଆଣିକି ଶିଡା ନୁହେଁ ନା ଶିଡା ପାଛିଆ ସେ ସବୁ କରେ ସେଗୁଡା ସେ ନିଜେ ସେ ସବୁ କରେ।
ପୁରା ବହୁତ ଭଲ ଆଗ ଜମାନ ସବୁ ଆଗ ଜମାନରେ ସବୁ ଯାହା ସବୁ ବନଉଥିଲେ। ସବୁ ତିଆରି କରୁଥିଲେ ଏବେ ସବୁ ତୁ ଯିବୁ କୋଉଠି ବଡ ବଡ ମେଳାକୁ ସବୁ ସେଇଗୁଟା ସବୁ ପଡିଥିବ କିଣିକି ଲୋକ ଏବେ ଆଣିକି ଘରେ ସଜେଇକି ରଖୁଛନ୍ତି।
ସବୁ ଆମେ ଇଏ କରୁଥିଲେ ଏବେ ସେ କିଣୁଛନ୍ତି ସବୁ ଠିକ ଆମର କିନ୍ତୁ କିଛି କିନେଇ ଦିଏନା ଆମର ସବୁ ନାନୀ ଆଗରୁ ଏତେ କରିକି ରଖିଛି ଯେ ବହୁତ ସାରା ଆମ ଘର
ହଁ ସେଟା ତ ପୁରା ସତ୍ୟ କଥା ଆପଣ କହିଛନ୍ତି କିନ୍ତୁ କିନ୍ତୁ ମାନେ କଣ କହିଲ ଯୋଉ ମନେ ଅଛି ନା ଆମେ ଛୋଟବେଳେ ସବୁ ଖେଳନ୍ତି। ବା ବାଉଙ୍ଗାରେ ଜଣେ ବସ ତ ଟାଣି ଟାଣିକା ନିଅନ୍ତି ଗାଡି ବଢିଆ ଥିଲା ଛୋଟ
ମଜା ଲାଗେ କିନ୍ତୁ ସେଦିନ ସବୁ ଭୁଲି ହବନି ସେ ସବୁ ଦିନ ବହୁତ ଭଲ ଲାଗେ।
ମାନେ ତିନି ଚାରି ଜଣ ଭଳିଆ ବସିଥିବୁ ଜଣେ ଘୋଷାରି ଘୋଷାରିକି ନେଇକି ଯାଉଥିବ ଗାଡି ଚାଲୁ ଚି ଗାଡି ଚାଲୁଚି ଆମେ କହୁଥିବା କେତେ ବଢିଆ ମଜା ଲାଗେ ଯିଏ ସଭା ପଛରେ ବସିଥିବ ତାର ଘୋ
ହଁ ହଁ ପରେ ଘୋସାରି ହେଇଯାଉଥିବ ତା ପେଣ୍ଟ ସାର୍ଟ ଧୂଳି ହେଇଯାଉଥିବ ପୂରା ଦାଣ୍ଡରେ ସେଥିରେ ପୁରା ଟାଣି ଟାଣି ହେଇଯାଉଥିବ ସେ ସବୁ ଦିନ ଅଲଗା ପ୍ରକାର ଥିଲା ମାନେ ଭୁଲି ନେ
କାଗଜ ଫାଗଜ ଡ଼ଙ୍ଗା କରିକି ଭସାନ୍ତି।
ହିଁ ହିଁ ହଁ ଠିକ କଥା। ସେ ମଜା ଗୋଟେ ପ୍ରକାର ଥିଲା ଆଗରୁ
ତୋର ଡଙ୍ଗା ମନେ ଅଛି ନା କେମିତି ହୁଏ।
ହଁ ମୁଁ ଡଙ୍ଗା ରକେଟ ଆଉ ଫୁଲ ଏ ସବୁ କରି ଶିଖିଚି।
ନା ମୁଁ ଡଙ୍ଗା ପ୍ରଜାପତ୍ରି ପ୍ରଜାପତି ଆଉ ଗୋଟେ କଣ କଅନି। ଯୋଉ ଆଉଗୋଟେ ଆଉ ଗୋଟେ ଆଗରୁ ଖେଳନ୍ତିନି ନା। ଡଗ୍ କ୍ୟାଟ୍ ଏମିତି ବାହାରେ। ହଁ ସେଇଟା ମାନେ କୁକୁର ବିଲେଇ ଏମିତି ହଁ। ସେଆରେ ସେଗୁଡା ବି ସବୁ ଶିଖିଛି ହଁ। ରକେଟ ତ ବଢିଆ ରକେଟ ଆମେ ଆଗରୁ ମୋ ଭାଇର ମୋର ତୋର ବି ମନେ ଅଛି। ତୁ ଯେତେବେଳେ ଆସୁ ଆମ ଘରକୁ ଆମେ ରକେଟ ହଁ। ରକେଟ ଆମେ ଏମିତି କରିକି ଛାଡୁ କାହା ରକେଟ୍ ଆଗେ ଆଗକୁ ପଳେଇବ।
ହଁ ଆଉ ଥରେ ମନ ଅଛି ନା ତମ ଘରେ ଆମେ ଗୋଟେ ଭୂତ ଫିଲ୍ମ ଯୋଉ ଦେଖୁଥିଲେ ବସିକି ସବୁ। ତମ ଛୁଆ ମମି ରୁମରେ। ଗୋଟେ ଫିଲ୍ମ ଟିଭି ଥିଲା ଆଗରୁ ଆମେ ସେଇଟା ଦେଖୁଥିଲେ ବସିକି ଫିଲ୍ମ। ବଢିଆ ମଜା ହୁଏନା ସେତେବେଳେ ମୋର ମନେ ଅଛି ତମ ଦାଣ୍ଡ ଘର ଆଗରୁ ଗୋଟେ ଖଟ ପଡିଥିବ ସେ ଖଟ ଉପରେ ବସି ଆମେ ପଢନ୍ତି।
ହଁ ଆମେ ତ କମ ପଢୁ ଆ ଅଧିକା ଗପୁ।
ମୁଁ ମେନ୍ କଥା ଏପଟୁ ପଳେଇଆଇନି ଯୋଉ, ସେଥିପାଇଁ ଆଉ ମଜା ମସ୍ତି ହେଇପାଇଲାନି।
ହଁ ସେଇଟା ତ ପୁରା ସତ କଥା।
ଆଉ ତମେ ଆଜି ରାତିରେ ତ ଖାଇସାରିଲଣି କାଲି ପାଇଁ ପ୍ଲାନିଂ କଣ କାଲି ତ ଅଛି ବାର
କାଲି ଆଉ ଆମିଷ ଖାଇବା ପାଇଁ ଇଚ୍ଛା ହଉନି।
କାଇଁ
ହୁଁ କାହିଁକି କେହି ଜାଣି କିନ୍ତୁ ଆଉ ଜମା ଆଇସ ଖାଇକୁ ଇଚ୍ଛା ହଉନି।
ଗୋଟେ ମନ ଗୋଟେ କଥା ମାନେ ଇଏ ରଖିଥିବ। ମାନେ ଆଗରୁ ଆମେ ଆଇଁଷ ଖାଇବାକୁ ହେଲେ ଆଜି ଆମ ଘରେ ଆଇଁଷ ହେଇଛି। ଆଜି ଘରେ ଆମର ଚିକେନ ହେଇଛି ମଟନ ହେଇଛି ଏଇକିଣା ସବୁ କମନ ହେଇଗଲାଣି ହେ ଚିକେନ କରୁଛୁ। ହେଇ ମଟନ କରୁଚି ଏଇମିତି ଆଖୁରୁ କିନ୍ତୁ ଭାରି ଖୁସି ମାନେ ଆଗୁରୁ ଆଗୁରୁ ମାସକ ଥରେ ଯଦି ଆମର ହବ ଏଇବେ ଆମର ଚିକେନ ହେଇଚି ତମର ହେଇଚି। କେନ ହେଇଚି ହେସ୍ ହେଲା‌ ଆଉ ତୋ ଗାଲ ଫାଲ ଫୁଲିଗଲାଣି ଏମତି କୁହନ୍ତିନି?
ହଁ ତାପରେ ଆମର କଣ ଏଥର ଯଦି ଲୋକ କଁ କରୁଚନ୍ତି ନା ଯଦି ସଖାଳେ ଅଣ୍ଡାକୁ ଆମଲେଟ କରି ଖାଇଥିବେ ରାତିରେ ମାଛ ନା ଯୋଉ ଗାଧୁଆଳେ ମାଛ ରାତିରେ ଚି କେନ୍ କି ମଟନ୍ ହେଲାଣି ସେଥିଆଇଁ ଲୋକଙ୍କର ଗୋ ଟେ ଆଗ୍ରହଟା ମ ହଟିଗଲାଣି ଏମିତି ଆମେ ବି ସୁଧା। ଆମେ ବି ମାନେ ସବୁ ଯାକ ଏକାଥରେ ଖାଉଛନ୍ତି ନା ସେଥିପାଇଁ ଆମୁକୁ ଇଚ୍ଛା ବି ହୋଉନି କି କୌଣସି ଜିନିଷଟା ଯେ ଅ ଖାଇବା ପାଇଁ।
ହଁ ମାନେ
ଜାଣିଚୁ ମୁଁ ଗୋଟେ ନୂଆ ମୁଁ ମୋର ମୋର ଡେଲିକା ମାନେ ଅଁ ଯୋଉ ମାନେ ମୋ ବ୍ ଇଏରେ ମୁଁ ସବୁଦିନରୁ ଗୋଟେ ନୂଆ ଜିନିଷଟେ ଆ ମାନେ କରୁଚି। ମାନେ କଣ କନି ମୁଁ ଚାଲିଆ ମୁଁ ଚାଲିକି ମୁଁ ଚାଲିକି ଆସିଲା ପରେ ଗୋଟେ ନୂଆ ଜୁସ୍ ଟେ କରିକି ପିଉଚି। ମାନେ ନୂଆ ମାନେ ଇଏ ଜୁସଟେ କରିକି ପିଉଚି ଯୋ ଟେ ହଁ ସେଟା ଯେ କଁ ହବ ନା ତୋ ଚୂଳ ଝଡୁଚି କି ଚୂଳ ଝଡିଆ କମିଯିବ। ଆଉ ତୋର ଯୋଉ ମାନେ ମୁହଁରେ ମୁହଁରେ ପୁରା ମୁହଁ ପୁରା ଭ ଭଲ ତୋର ପୁରା ସଫା ହେଇଯିବ କ୍ଲିଅର ହେଇଯିବ। ମାନେ ଯଦି ବ୍ରଣ ଫ୍ରଣ ହେଇଛି ତାହେଲେ ସେଉଡା ବି ସବୁ ଛାଡିଯିବ ଭଲ ସବୁ ଦେହ ପାଇଁ ଦେହ ପାଇଁ ବି ବୋହୁତ ଭଲ। ଆଉ ତୁ ଯେ ମୋଟା ଅଛୁ ତାହେଲେ ଟିକେ ପତଳା ବି ହେଇଯିବୁ।
ହଁ?
ହଁ ଶୁଣୁ ସେ ଯୋଉ
କେମିତି କରୁଚୁ କହନି ଟିଏ ମୁଁ କରିି ପିଅନ୍ତି।
ସେ ଜୁସ୍ ଟା ହେଲା ଖାଲି ପେଟରେ ପିିଇବୁ ହେଲା, ଆଗେ କଁ କରିବୁ ନା ସକାଳୁ ଉ ଠିବୁ ଜଲଦି ହେଲା ଉଠିଲା ପରେ ଉଁ ଯୋଉ କଁ କରିବୁ ନା ଟିକେ ନାଁ ସଖାଳୁ ଉଠ୍ ମାନେ ଶୋଇଆ ପୂ ଶୋଇଆ ପୂର୍ବରୁ ଟିକେ ଜୀରା ଆଉ ଚି ଜିରା ଚୋବେଇ ଖାଇକି ପାଣି ଗ୍ଲାସ ପିଇିକି ଶୋଇପରିବୁ ଯାହା ଫଳରେ ତ ସଖାଳୁ ଠିଲା ଉଠିଲେ ତୋର ମାନେ ଝାଡାଟା କ୍ଲିୟର ହେଇଯିବ ହେଲା।
ହୁଁ।
ତାପରେ କଁ କରିବୁ ନାଁ ତୁ ଉଁ ଟିକେ ଟିକେ ଭଳିଆ ଗାଜର ଟିକେ ବିଟି ହେଲା ଗୋଟେ ଅଁଳା ବଡ଼ ଅଁଳା ଯୋଉ ଗୋଟେ ଅଁଳା। ହେଲା ଆଉ ଉଁ ଆଉ ତା ଦେହରେ ଟିକେ ଖ କଞ୍ଚା ହଳଦୀ ଟି କେ ଆଉ ଟିକେ ଅଦା ଖଣ୍ଡେ ହେଲା ଆ ଆଉ ହେଲା ଭେଶୃଙ୍ଗା ପତ୍ର ଆଉ ଧଣିଆ ପତ୍ର ଯଦି ଥିବ ପକେଇବୁ ନହେଲେ ପକେଇବୁନୁ ଆଉ ଭେର୍ସୁଆଁ ପତ୍ର ହେଲା ତା କୁ ପକେଇକି ପୁରା ଭଲ ହଁ ଗୋଟେ ଆପେଲ ଗୋଟେ ସେଓ ଗୋଟେ ସେଓ ହେଲା। ତାକୁ ତାକୁ କଁ କରିବୁ ନା ଗୋ ଟିକେ ପାଣି ଦେଇକି ପୁରା ଗ୍ରାଇଣ୍ଡ କରିଦବୁ। ପୁରା ମାନେ ପୁରା ତାକୁ ବାଟି ଦବୁ ଭଲସେ ହେଲା। ଅଁ ଯୋଉ ତାକୁ ବାଟି ଦେଇ ସାଇଲା ପରେ ତାକୁ କଁ କର ଆଁ ଛାଙ୍କି ଦବୁ। ହଁ ଛାଙ୍କି ଦବୁ ଛାଙ୍କି ଦେଇକି ହଁ ଛାଙ୍କି ଦବୁ, ଛାଙ୍କି ଦେଲେ ସେ ଯୋଉ ରସଟା ଭାରିବ ସେଇ ରସରେ ଟିକେ ଚିଆ ସିଡ୍ ମିଶେଇକି ଚିଆ ଯୋଉ କୋଉଟା କହ? ସେଇଟା ଯୋଉ ଟିକେ ଇଏ ମଞ୍ଜି। ହେଲା।
ହୁଁ ହୁଁ।
ଯୋଉ ସେ ମଞ୍ଜି ମିଶେଇକି ଯୋଉ ସେ। ତା ସେ ମଞ୍ଜି ମିଶେଇକି ତାକୁ ପୁରା ପି ଦବୁ।
ମୁଁ ନିଶ୍ଚିତ ଏଇଟା କରିକି ପିଇମି ଦେଖିବୁ।
ହଁ, ବହୁତ୍ ହି ଭଲ।
ମତେ ବି ତୁ ଟିକେ ମାନେ କଲରେ ତ କହିଲୁ ମୋର ମନେ ପଡୁନି ମତେ ବି ତୁ ଟିକେ ମେସେଜ୍ କରିଦବୁ ହେଲା। । ହେଇଯିବ ତାପରେ ମୁଁ ନିଜେ ନିଜେ କରିକି ଡେଲି ପି ପାରିବି କରିକି। ହୁଁ। ତମ ତମ ସେପଟେ ତମ ସେପଟେ ଆଜି ପାଗ କେମିତି ଥିଲା?
ଆମ ଏପଟେ ଆଜି ପାଗ ପୁରା ରଜ ପାଗ ଭଳିଆ ଲାଗୁଥିଲା।
ହୁଁ।
ହୁଁ ବଢିଆ ପାଗ ଆଜି ଦେଇଥିଲା। ମାନେ ଆଜି ପାଗ ଟା ପୁରା ବଢିଆ ହେଇଥିଲା। ଟିକେ ବି ଖରା ହେଇନଥିଲା।
ଆମ ଏପଟେ ଆଜି ବର୍ଷା ଏତେ ଜୋରେ ଢାଳିଚି ତୁ ବିଶ୍ବାସ କରିପାରିବୁନି।
ମାନେ ଏଇ ଏଇ ପାଗଟା ହିଁ ମତେ ବହୁତ ଭଲ ଲାଗେ ଆଜି ଯୋଉ ଭଳିଆ ପାଗ ଥିଲା।
ନା ଆମ ଏପଟେ ବହୁତ୍ ଜୋର୍ରେ ବର୍ଷା ହେଇଚି ମୁଁ ଚାହୁନି ଏତେ ଜୋର୍ ବର୍ଷା ହେଲେ ମଣିଷ ବାହାରିପାରିବନି। ପାଣି କାଦୁଅରେ ପୁରା ଭର୍ତ୍ତି ହେଇଯାଉଚି।
ଏପଟରେ ବିଲକୁଲ ବି ବର୍ଷା ହେଇନି ଆମର କଣ କହନି। ପୁରା ବର୍ଷା ଉଠେଇଲେ ଯେମିତି ପୁରା ମାନେ ଟିକେ ମାନେ। ହଁ ଅନ୍ଧାରିଆ ମାନେ ଚାରିଟା ବେଳେ ଯେମିତି ପାଗଟା ଲାଗେ ହଁ ଚାରିଟା ବେଳେ ପାଗଟା। ଚାରିଟା ବେଳେ ଯେମିତି ଲାଗେ ସେମତି ନା। କାଉଁଳିଆ ପାଗ କଲେ ବି ଗୁଳୁଗୁଳି ହୁଏ। କିନ୍ତୁ ଆମର ସେ ଆଜି ଗୁଳୁଗୁଳି ବି ନାହିଁ। ଯେମିତି ଚାରଟାବେଳେ ଲାଗେ। ଟେ ସୁଲସୁଲିଆ ପବନ ଦଉଥାଏ ଇଏ ଲାଗେ ପୁରା ସେଇଭଳିଆ ପୁରା ବସନ୍ତ ଋତୁ ଭଳିଆ ଲାଗୁଥିଲା ଆଜି।
ଓହୋ ବଢିଆ ଏଇ ପାଗରେ ରହିବ ବଢିଆ ଲାଗିବ।
ହଁ।
ତମର ସେପଟେ ଗୁଆ ଗଛ ଅଛି ନା?
ହେଇରେ ମୁଁ ଏବେ ଏବେ।